ଆଜ୍ଞା ମ୍ୟାଡାମ କୁହନ୍ତୁ।
ଆଉ କେମିତି ଅଛ?
ହଁ ଭଲ ବସିଥିଲି ଏଇ ଆଉ
ହଁ ଆଉ କଣ ଆଜି ଦିନ ବଳେ ଖାଇବା ପିଇବା ହେଲା?
ଦିନ ବେଳା ଖାଇଥିଲି ଭାତ ଡାଲି ଶାଗ ଭଜା, ଆଉ କଦଳୀ ଭଜା, ଆମ୍ବ
ବଢିଆ ହଉ ଆଜି ଦେବସ୍ନାନ ପୁନି ସକାଶ ବୋଧେ
ଉ ନାଇଁ ନାଇଁ ଆଜି ରବିବାର ତ ଆମର କିଛି ନନଭେଜ ହୁଏନି ତ, ଏଇା ମାମା ବନେଇଥିଲେ ଆଉ
ଓହୋ ଏଇ ଯାଜପୁରରୁୁ କହୁଛ ତ
ହଁ ହଁ
ହୁଁ ଆଉ ଖୁଆତେ ଯାଇଥିଲ ବୁଲି?
ନାଇଁ କୁଆଡେ ଯାଇନି ଆଜି ଆଉ।
ଆଉ
ଘରେ ଥିଲି ଆଜି ଆଉ ଆଜି ତ ମୋର ଟିଉସନ ବି ବନ୍ଦ ଅଛି ଆଜି ଘରେ ଥିଲି ଆଉ
ଓହୋ ଟ୍ୟୁସନ ଫ୍ୟୁସନ ପିଲାଙ୍କୁ ବି କରୁଛ ବୋଧେ?
ହଁ ଗୋଟେ ପିଲାକୁ କରୁଥିଲି। ଆପଣ କଣ କରୁଛନ୍ତି?
ମୁଁ ଏଇ ବସିଛି
ଆଚଛା
ଫୋନ୍ ଆସିବ ବୋଲି ଅପେକ୍ଷା କରିିକି ବସିଥିଲି ଆଉ
ଆଛା ଆଛା ଆପଣଙ୍କର ବର୍ଷା ହଉଛି ନା?
ନାଇ ରେ ବର୍ଷା ନହିଁ ଆଜି ତ ହବା କଥା ଦେବସ୍ନାନ ପୂର୍ଣ୍ଣମୀରେ କାଁଇ ଆଜି ବର୍ଷା ନାହିଁ କିନ୍ତୁ ପାଗ ସକାଳୁ ବହୁତ ଜୋର୍ ରେ ଖରା କରିଥିଲା ଆପ ଏଇ ଟିକ କଣେଇଦଲା ତାପରେ ତ ଅବିକା କାହିଁ କିଛି ଦେଖାଯାଉନି ବର୍ଷାର ନାମ ନିିଶାନ
ନାଇଁ ସକାଳେ ତ ଆମର ଏଠି ବହୁତ ଜୋର ଖରା ହେଇଥିଲା ହେଇ ପାଞ୍ଚ ଚଅ ମିନିଟ୍ ହେଲା ଜୋର୍ ସେ ମେଘ ଉଠେଇକି ପୁରା ଘଡଘଡି ମାରୁଛି ଏବେ ବର୍ସ
ଓହୋ ତାହେଲେ ତାହେଲେ ତୁମ ଆଡେ ବୋଧେ ଠାକୁର ଟିକେ ଦୟା କରି ଶତି ଆଉ ହଁ ଆମ ଆଡେ ଦୟାକରୁନାହାନ୍ତି କଣ ପୁରୀରୁ କଟକ ଡେଇଁକି ଯାଜପୁରରୁ ପଳେଇଗଲା ବର୍ଷା
ଇହଁ ହଁ ହାଁ ମାମା ହେଇ ଆଁ ସନ୍ଧ୍ୟା ଦେବେ ବୋଲି ପ୍ରିପେଆରେସନ୍ କରୁଛନ୍ତି ଆଉ
ଆଛା ଆଉ ବାବା?
ବାବା ନାହାନ୍ତି ଘରେ
ହୁଁ ହୁଁ
ହଁ ହୁଁ
ସେ ବାହାରକୁ ପଳେଇ ଯାଇଥିବେ ଆଉ ବାବା କଣ କରନ୍ତି?
ଆମର ଗାଡି ଅଛି ବାବା ଚଲାନ୍ତି।
ଓହୋ ଓ କାର ବାର ନା କଣ?
ହୁଁ ହୁ।
ହୁଁ ହୁଁ ବଢିଆ ଆଉ।
ହୁଁ।
ଆଉ କଣ ସବୁ ତମ ଘରେ ମାଆ କଣ ବନାନ୍ତି ସବୁ ଭଲ ଖାନା?
ସିଏ ତ ସବୁ ଭଲ ବନାନ୍ତି।
ହି ହି ହିଆ।
ମାନେ ତାଙ୍କୁ ଯାହାବି କହିବ ସେ କହିବ ହଁ ମତେ ଆସିବ ସେ ବନେଇବି ଦିଅନ୍ତି।
ହଁ ନାଇଁ ଯେତେବେଳେ ଝିଅଟେ ମା ହେଇଯାଏ ନାଁ। ସେ ସବୁ ବନେଇପାରେ। ସେ ସବୁ କରିପାରେ ସବୁ ବନେଇ ପାରେ ମୁଁ ବି ମୋ କଥା କହୁଛି ମୁଁ ବାହା ହେଇକି ତ ଆସିଲି ମୁ ଭାତ ଟା ଠିକ ସେ କେମତି ହୁଏ ମତେ ମାଲୁମ ନଥିଲା।
କିନ୍ତୁ ଏନା କୁକିଂଠୁବେକିଂ ଯାଏ ସବୁ ବୋଧେ ମାନେ ଆସିବ। ଆସୁଛି ଆସୁ ତନୁ ଆସୁଛି।
ଶିଖିବାକୁ ତ ପଡେ ସମୟ ହିସାବରେ ଆଉ।
ହୁଁ ହୁଁ ହୁଁ ହୁଁ। ସମୟ ଅନୁସାରେ ସମସ୍ତେ ଶିଖିବେ ମା ତମେ ଯେତେବେଳେ ତମେ ଗଲେ ଛୋଟ ପିଲା ଅଛ ଟିକେ ବଡ ହେଲେ ବା ତମର ଯେତେବେଳେ ଯିବ ତମ ଦାୟିତ୍ଵ ନବା ପାଇଁ ତମ ଘରର ସେତେବେଳେ ସବୁ ଯେତିକି ଜାଣିଛ ଆହୁରି ବେଶୀ ନଲେଜ ହେଇଯ ବେଶୀ କଥା ଜାଣିବୁ ଦୁନିଆ ଦେଖିବୁ ସବୁ ଜାଣିବୁ।
ହୁଁ।
ଆପଣଙ୍କର କଣ ବହୁତ ମାନେ ଭଲ ଆପଣଙ୍କର ଗୋଟେ ଡିସ୍ କୁହନ୍ତୁ ଯୋଉଟା ଆପଣ ବହୁତ ଭଲ ବନାନ୍ତି।
ମୁଁ। ହ ଏମିତି ତ ମାନେ ପରଟା ଆଇଟମ ଉପରେ ଦେଶୀ ପେଟିସ୍ ଠୁ ଆରମ୍ଭ କରି କାହିଁକି ନା ଅ।
ମାନେ ଏମିତିକି ଅମୃତଭଣ୍ଡା ପରଟା ପର୍ଯ୍ୟନ୍ତ ଗୋଟେ। ତାପରେ ହେଲା ଇଏଟା କରେ
ଅ ମ୍ ଯୋଉ ପିଠା ଉପରେ ମୁଁ ଟିକେ କଲ କଟ କରିବି ମୁଁ ଟିକ ଅର୍ଜେଣ୍ଟ କଲ ଗୋଟେ ଆସୁଛି।
ଠିକ ଅଛି ଠିକ ଅଛି। ଆଁ।